ଜୟ ଜଗନ୍ନା।
ଜୟ ଜଗନ୍ନା, ଜୟ ଜଗନ। କଉଠୁ କହୁଥିଲେ ଭାଇ?
କୁଏ କୋଣାର୍କ ରୁ କହୁଥିଲି କୋଣାର୍କ।
ଚ୍ଛା ଚ୍ଛା ଚ୍ଛା ଚ୍ଛା ଆପଣଙ୍କ ନାଁ ଟା?
ମୋ ନା ମାନସ। ଆପଣଙ୍କ ନାଁ ଟା
ମୋ ନାଁ ଟା ହଉଛି, ସୁରେଶ।
ଆଜ୍ଞା ଆଜ୍ଞା।
ଆଛା, ମୋ ଭଣଜାର ନାଁ ଟା ବି ମାନସ।
ଆଜ୍ଞା ଆଜ୍ଞା।
ସେ ବି ଭୁଅନେଶର ରହୁଚି। ଯବ୍ କରୁଛି ଆଇସି ଆଇସି ଆଇ ବ୍ୟାଙ୍କରେ। ଆଜ୍ଞା।
ଆଜ୍ଞା, ଆପଣ ଏଇ ପ୍ପ ପାଠ ପଢା ଚାରଚି।
ଆଛା ଚ୍ଛା ଛା, ଆପଣ ଜଗନ୍ନାଥ ମନ୍ଦିର ଯାଇଛନ୍ତି, ପୁରୀ ଯାଇଛନ୍ତି କେବେ?
ଆଜ୍ଞା ଆଜ୍ଞା, ଏବେ ଯାଇଥିଲି, ସ୍ନାନ ପୂର୍ଣ୍ଣିମାକୁ ଯାଇଥିଲି।
ସ୍ନାନ ପୂର୍ଣ୍ଣା ପ୍ରବଳ ଭିଡ଼ ଥିଲା ବୋଧେ।
ହଁ, ଆପଣ ଆସିଥିଲେ କି?
ନାଇଁ, ମୁଁ ଦେଖୁଥିଲି। ମୁଁ ଗୁଣ୍ଡିଚା ଯାତ୍ରା ଯାଏ ପ୍ରାୟ। ଚାରି ପାଞ୍ଚ ବର୍ଷ ହେଲା ଯାଉଛି କଣ୍ଟିନିୟୁ।
ହଁ, ଏପ ଏବର୍ଷ ଆସିବେ ତ?
ନିଶ୍ଚୟ, ନିଶ୍ଚୟ, ସେଇଠି ଯେ ମୋ ଭା ଆମର ଭାଇ ଜଣେ ରହୁଛନ୍ତି ତ, ପୋଲିସ ରେ ଅଛନ୍ତି ତ, ସେ ତାଙ୍କର ଏ ଟୁଟୁ ଟା ଚାଲୁଛି ତମଆଡ଼େ, ହେଲେ ତାଙ୍କର କେମ୍ପରେ ରହିବା ପାଇଁ ସୁବିଧା ଥାଉଛି। ଜଗନ୍ନାଥଙ୍କର ଆଶୀର୍ବାଦ ଅଛି। ଚାରି ପାଞ୍ଚ ବର୍ଷ ହେଲା
ଆ, ତାଙ୍କର ବି ପାସ୍! ତାଙ୍କର ପାସ୍ ଥିବ ପାସ୍।
ହଁ, ପାସ୍ ଅଛି। ଆମେ ଯାଇଥାଉଛୁ ମାନେ ପୁରା କାଲି ରା ଗତ ଥର ତ, ରଥ ଝିକିକି ବ୍ରେକ୍ ପାସ୍ ଯାଇଛୁ
ହଁ, ଯେତେ ଯିବେ ତାଙ୍କଠୁ ତ ପାସ୍ ନେଇଯିବେ।
ହଁ, ନାଇଁ ଗଲେ ତ, ମୁଁ ତାଙ୍କ ପାଖରେ ହି ରହୁଛି, ତାଙ୍କ ରୁମ୍ ରହୁଛି ଦି ଦିନ ଦିନେ ଦଉଛି। ହ ରହିକିରି ମୁଁ ଗୁଣ୍ଡିଚା ଆଗଦିନ ଯାଏ। ଗୁଣ୍ଡିଚା ଦିନ ଯାତ୍ରା ଦେଖେ, ତାବାସେ ପୁରା ଆଉଥରେ ବୁଲାବୁଲି କରି, ପୁଣି ସେକେଣ୍ଡ ଡେରେ ଯେତେଳେ ରଥ ଲାଗେ, ମୁଁ ଆସେ।
ପୁରୀର ଆଉ କୋଉ ଜେଗା ବୁଲିଚନ୍ତି?
ହଁ, ପୁରୀ ତ ସେଇ ଲୋକନାଥ ଯାଇଛି। ସେ ପର ଯ ନୂଆ ରାମ ମନ୍ଦିର ଗୋଟେ ହେଇଛି, ସେଇଠି ବି ଯାଇଛି। ଚକ୍ରତରେ ଯାଇଛି, ଆମ ସେ କଣାର୍କ ବି ଯାଇଛି। ଆଉ ବାଟ ମଙ୍ଗଳା, ତା'ପରେ ଆମର ଶିଉଳି ହନୁମାନ। ତା'ପରେ ଆମର ପି ପିଲି, କୋଣାର୍କ ସବୁ ଏରିଆ ପ୍ରାୟ ମାନେ ମୁଁ ବୁଲିବା
ଓଙ୍କାରେଶ୍ୱର ମନ୍ଦିର ଦେଖିଛନ୍ତି? ଓଙ୍କାରେଶ୍ୱର ମନ୍ଦିର!
ଓଙ୍କାରେଶ୍ଵର ମାନେ କୋଉଠି କଉଟା? ମାନେ ମଧପଲେଶ୍ କଥା କହୁଚନ୍ ନା?
ପୁରୀରେ, ପୁରୀରେ ଅଛି, ପୁରୀରେ।
ନାଇଁ, ମୁଁ ଶୁଣିଛି। କିନ୍ତୁ, ଆଉ ସେପଟେ ଆଉ ଯାଇପାରିଲିନି। ଓ ଭଲ ମନ୍ଦରେ ଟିଏ ବୋଧେ! ଆଛା ଆଛା। ଆ ସେ ଯୋଉଁ ବାଲଙ୍କେଶ୍ଵର ମନ୍ଦିର ନା କଣ? ସେଇଟା ଗୋଟେ ଯାଇ ପାରିଲେନି, ବରାଳ ବାଲାଙ୍କୁ ସେଇ ନମ୍ବର ସେଇ ମନ୍ଦିରେ ବି କହୁଛନ୍ତି, କେ ଶୁଣିଲ ନା?
ସେଇ ତ ଆମର ରହ କିନ୍ତୁ ଅଙ୍କାର ସମୁଦ୍ରଟା ପୁରୀ ପାଖରେ। ଦି ତିନି କିଲୋମିଟର ହବ।
ଆଜ୍ଞା।
ଆଜ୍ଞା।
ହଁ ଭୁବନେଶ୍ୱର କେବେ ଆସନ୍ତି? ଭୁବନେଶର
ଭୁବନେଶ୍ୱର ସମୟ ହେଲେ କେବେ ଯିବା, ଆପଣ ଭୁବନେଶ୍ୱର ରହୁଛନ୍ତି କି ଏବେ?
ହଁ ମୁଁ ଭୁଅନେଶ୍ୱର ରେ ରହୁଛି, ଭୁବନେଶ୍ୱରରେ ଆମର ଭଉଣୀ, ଭଉଣୀ ବି ରହୁଛି ଭୁବନେଶ୍ୱର ରେ ଭଣଜା ରହୁଛି, ସବୁ ରହୁଛନ୍ତି।
ଆଜ୍ଞା ଆପଣ ଏବେ କଣ ଖାଇଥିଲେ?
ମୁଁ ସକାଳୁ ରା ଦେହ ଟା ଟିକେ ଭଲ ନାହିଁ ତ ସକାଳୁ ଆମର ଯେମ ପୁରୀ ଉପମା ଜଳଖିଆ ଟିକେ ଖାଇଥିଲି, ଚା ଟିକେ ଯାହା ଟିକେ ସକାଳ ନାସ୍ତା ହେଇଯାଇଛି।
ଆଜ୍ଞା।
ଆପଣ କଣ ଖାଇସାରିବେ?
ମଁ ତ ଉଠି ନେଇ ଏପରନ୍ତ, ଗରମତ ଉଠିନି ଏ ପରନ୍ତ।
ଆଛା ଆଛା ଆଛା, ପରୀକ୍ଷା ପାଠ ପଢୁଛନ୍ତି ବୋଧେ?
ଆଜ୍ଞା ପ୍ଲସ୍ ଥ୍ରୀ।
ଫାଇନଲ ଇୟର ସେକଣ୍ଡ ଇୟ ଫାଇନାଲ ଇ ଆଛା ଆଛା ଆଛା, ଆପରେ କଣ ବିଇଡି ଫିଇଡି କରିବେ ନା ଆପଣ?
ଦେଖିବା କଣ ହଉଛି, ଓଡ଼ିଆ ତ ରିୟୁଜ୍ ହେଇଥିଲା ଆଉ
ଆଜ୍ଞା।
ଓଡ଼ିଶା ଟୁରିଜିମ୍ ରେ ଯୋଗାଯୋଗ ଚାଲିଛି ଘର ପାଖରେ, ଯଦି ହେଇଗଲା
ଅ ମାନେ ଅଛନ୍ତି ସମ୍ପର୍କୀୟ ଲୋକ ଅଛନ୍ତି ବୋଧେ ନାଇଁ?
ହଁ ହଁ ହଁ।
ଆଛା ଆଛା ଆଛା, ଆ ଟୁରିଜମ୍ କୁ ଭଲକମ୍ ମାନେ ପ୍ରେସର ନାଇ କାମ, ଭଲ ସ୍ମୁଥ୍ କମ୍ପାନୀ।
ଘର ପାଖରେ, ଘର ପାଖରେ ଯାହା ହେଲେ ଯେ ହେଲେ ଚଳିବ।
ଆଜ୍ଞା ଆଜ୍ଞା।
ସାତଆଠ ଘଣ୍ଟା ଡିଉଟି କରିକି, ଘରେ ବି ଅଲଗା କାମ କରିପାରିବ। ଏତୁ ଆମର ଘରେ ମୂର୍ତ୍ତି କାମ ହୁଏ। ଆଉ ମୂର୍ତ୍ତି କାମରେ ମୁଁ ସହଜ ସାହାଯ୍ୟ କରି ପାରିବି
ଆଜ୍ଞା
ଆଜ୍ଞା ଆପଣ ଭୁବୁନେ ଆପଣ ଭୁବନେଶ୍ୱରରେ ରୁହନ୍ତି ନା କି ନା ଆପଣ ଗାଁରେ ରୁହନ୍ତି?
ନାଇଁ ଭୁବନେଶ୍ୱର ରେ ରହୁଛି ଵଡ଼ଗଡ଼ର ବ୍ରିଟ୍ କଲୋନୀରେ। ହଁ। ସେଇଠି ରହୁଛି ତ ଟିକେ ଆଉ ଆପଣ ମୁଁ କୁଆଡେ଼ ଯାଇଛନ୍ତି? ଇଣ୍ଡିଆ ବାହାରୁ କୁଆଡେ଼ ଯାଇଛନ୍ତି, ନା ଇଣ୍ଡିଆ ଭିତରେ କୋଉଠେ ବୁଲିଛନ୍ତି? ପୁରୀ ମାନେ ଜ୍ ପୁରୀ ପୁରୀ ଛାଡ଼ିଲା ପରେ ଯେମିତି ଆମର ଅଯୋଧ୍ୟା ରାମ୍ ମନ୍ଦିର ହେଉଛି କି, ବଦିର୍ ନାଥ କି, ଦ୍ୱାରିକା ନାଥ୍
ନା ଯାଇନି ଏବ ବର୍ଷ ଯିବାର ଅ ସିରିଡ଼ି ଯିବାର ପ୍ରୋଗ୍ରାମ୍ କରୁଚି, ଯିବାର ଅଛି, ସିରିଡ଼ି।
ତାହେଲେ ଆପଣ ସିରିଡ଼ି କୁ ମାନୁଛନ୍ତି, ବାବାଙ୍କୁ ମାନୁଛନ୍ତି ନାଇଁ ଆଛା ଆଛା ଆଛା ଆଛା ସେଠିକି ଟି ଗଲେ ପ୍ଲାନିଂ କରିଛନ୍ତି କେମିତି କଣ ଯିବେ?
ଟେନ୍ ଯିବା ପାଇଁ ପ୍ଲାନି କ?
ଆଛା ଆଛା ମାନେ ଭୋନେ ଭୋନେଶ୍ ଭୁନେଶ୍ୱର ଟୁ ମୁମ୍ବାଇ ଯିବେ ମୁମ୍ବାଇଠୁ ଯିବେ ନା ନାସିକ୍ ଯାଇକି ଯିବେ?
ମୁଁ ପୁରୀ ପୁରୀରୁ ଯିବିନି ଏକା
ପୁରିଠୁ?
ପୁରୀଠୁ ଡାଇରେକ୍ଟେ ଯାଉନି।
ହଁ ଏଲଟିଡି ଏବେ ଗୋଟେ ଗାଡ଼ି ଯାଉଚି ଆଛା ସିଏ ତ ମୁମ୍ବାଇ ଯିବ ମୁମ୍ବାଇ ଯିବ ସିଏ। ମୁମ୍ବାଇ ଠୁ ପୁରା ଭାଇ। ବିଲ୍ ଠୁ ଟ୍ରେନ୍ ଏକ୍ ପ୍ରେସ୍ ଯାଉଛି ନହେଲେ ବସ୍ ଯାଉଚି ସେଠୁ ଗୋଟେ ଟ୍ରେନ ଯାଉଚି।
ଆଜ୍ଞା।
ସେ ବାବାଙ୍କ ପାଖକୁ ଗଲା ପରେ ମଧ୍ୟ ସେ ପାଖରେ ଆହୁରି ଦିଇ ଚାରିଟା ଇଏ ଅଛି ଆମର ନାଁଟା ଜୋତିର୍ଲିିଙ୍ଗ।
ଆଜ୍ଞା।
ହଁ ସେଇଠି ବି ଟିକେ ଭିଜିଟ୍ କରିବେ ନାସିକ୍ ବି ଯିବେ ପାଖାପାଖି ସବୁ ରାସ୍ତା। ବୁଝିପାରିଲେ ହଁ ଅଁ।
ଯାଇଥିଲେ।
ହଁ ମୁଁ ବମ୍ବେରେ ରହିଥିଲି ଗୋଟେ ଦି ତିନି ବର୍ଷ ଜବ୍ କରିଥିଲି।
ଆଜ୍ଞା।
ହଁ ବମ୍ବେରେ ରହୁଥିଲେ ମୁଁ ସେଥିପାଇଁ ସେଇଟା ଟିକେ ବୁଲାବୁଲି କରିଚି। ଯଦି ଆପଣ ଚାରିଦିନି ର ଟୁର୍ କରିବେ ଚାରିଦିନ୍ ଟୁର କରିବେ ତାହେଲେ ଆପଣ ବହୁତ୍ କିଛି ସେ ଦେଖିପାରିବେ ବୁଝିଲେ ଫୋନରେ କୋନାରେ ବି ଦିଇଟା। ଜୋତିର୍ଲିଙ୍ଗ ଅଛି ଭୀମେଶ୍ଵର, ଘୃଣେଶ୍ଵର ଦିଇଟା ପ୍ଲସ ଏଇଠା ବି ଆପଣଙ୍କର ଯାଇପାରିବେନି ନାସିକ ଯାଇପାରିବେ। ମହାଲକ୍ଷ୍ମୀ ମନ୍ଦିର ମୁମ୍ବାଇର ତାପରେ ବହୁତ ଜାଗା ଅଛି। ଚାରି ଦିନ ପାଞ୍ଚ ଦିନ ଆପଣ ରହିବେ। ବହୁତ ମାନେ କିଲା ଫିଲା ଅଛି। ବହୁତ ଜାଗା ବୁଲାବଲି କରିକି ଆସି ପାରିବେ କି
ଆପଣ ଓଡିଶା ବାହାରେ କୋଉ କୋଉ ଜାଗା ବୁଲିଚନ୍ତି?
ମୁଁ ଓଡିଶା ବାହାରେ ଦେଖିଲେ ତ ଖାଲି ଆମର ଇଷ୍ଟନ ସାଇଡର ସେ ଜବର୍ ସି ସିମ୍ ନାଗାଲାଣ୍ଡ ମଣିପୁରର୍ ଏ ଇରିଆକୁ ଯାଇ ଆର କି ଇଣ୍ଡିଆର ପ୍ରାୟ ପ୍ଲେସ ମୁଁ ଯାଇଚି।
ଆଉ ଯାହା ହୋଉ ଆପଣ ସହିତ କଥାହେଇ ବୋହୁତ ଭଲ ଲା ଆପଣ ଏତେ ଜାଗା ବୁଲିଚନ୍ତି।
ହଁ ଆ ମୁଁ ହରଷ୍ଟେଟ ଯାଇଚି ହ ସବୁ ଷ୍ଟେଟ୍ ରେ ଚାରି ଦିନି ଆଠ ଦିନି ଦଶ ଦିନ ଲେଖା ପଳୋଉ। ବୋହୁତ ଇଜି ଏବେ ତ ରିସେଣ୍ଟଲି ନାଇଁ ନାଇଁ ନାଇଁ ଏବେ ପ୍ରାୟ ଆମେ ଟୁରିଷ୍ଟ କରୁ ମୋର ଲା ହଁ ଟରିଷ୍ଟ ଯ ପ୍ରତ୍ୟେକ ବର୍ଷ ଦିଟା ଛଅ ମାସ ଗୋଟେ ଗୋଟେ ରିଶି ଲି ଯାଇଥିଲି ଦିଲ୍ଲୀ ତ ମୁଁ ଆସିଲେ ର ତ ମାସରେ ଆସିଲେ ଦଶ ଦିନ ପୂର୍ବଯେ
ଆଜ୍ଞା।
ହଁ କରନାଲ କୁରୁକ୍ଷେତ୍ର ତାପରେ ଆମର ବିଭିନ୍ନ ପ୍ରକାର ଜାଗା ଅସ ଗୋଟେ ଗଲୁ ଡି ଗଲୁ। ରେ ଆସିଲୁ ରଜ ସମୟରେ ଆମେ ସେପଠଥିଲୁଁ। ଦିଲ୍ଲୀ ଆଉ ଲାଷ୍ଟ ଟାଇମ ଆମେ ଏୁ ଓମ୍କେଶ୍ଵର ମହାକାଳେଶ୍ଵର ତାପରେ ଆସାମ, ରାଜସ୍ଥାନ ଏଇ ଅକ୍ଟୋବର ମାସ ଯାଇଥିଲୁ। ଏବେ ଫୁଣି ଆମେ ଏକ ତାରିଖରେ ଯାଉଚୁ ଆମର ଅମରନାଥ। ହଁ ହଁ ମନତ ପାସ ହେଇ ଯାଇଚି, ବଡିଙ୍ଗ ହେଇ ଯାଇଚି ଅଗଷ୍ଟ ଏକ ରେ।
ଆଜ୍ଞା।
ଅମରନାଥ ବଦ୍ରିନାଥ ତାପରେ ବସ୍ ଷ୍ଟପ ଦେଇ ଦେଇ ଆସିବୁ। ସମସ୍ତ ସରେ ଆ ପ୍ରାୟ ଜାଗା ବୁଝିଲେ। ଓ ଏ ହଁ ଯେତେ ଯାହା ବ ମତ ଯେତେ ଯାହା କଲେ ମୋତ ଟି ହଁ ଯାଇଚି ଯାଇଚି ମଙ୍ଗଳା ଯାଇଚି ସାକ୍ଷି ଗୋପାଳ ଯାଇଚି। ଥରେକ ଯାଇଚି ଓ ହ ଆମଙ୍କ ତା ଧରି କା କାଲ ତକ ଯାଇଥିଲୁ ବାଟରେ ଦର୍ଶନ କରିକି ସେଠ ପଡିଦଉନାଥ ଯାଇ
ଓହୋ ଆପଣ ତ ପ୍ରାୟତଃ ହବ ଉଁ ଓଡିଶାରେ ବି ପ୍ରାୟ ଜାଗା ବୁଲି ଯାଇଛନ୍ତି।
ହଁ ଯାଜପୁରଠୁ ଧରିକି ବାଲେଶ୍ଵର ଧରିକିରି ଆମର ହରିଶଙ୍କର, ସମଲେଇଶ୍ଵରୀ ଆମର ଏପଟେ ମାଝଗାଉରି, କୋରାପୁଟ, ମାଲକାନଗିରି ପ୍ରାୟ ଜାଗା ବଛି କୋଉ ଜାଗା ଶମୃତି କୁଡା ଗୋଟେ ଯାଇଥିଲି ସିନା ଯାଇପାରୁନି କିନ୍ତୁ ଭ
ହଁ।
ଆପଣ ଯା
ଆଉ ସେପଟେ ଆମର କନ୍ୟା କୁମାରୀ ଠୁ ଧରି ଟିକେ କାସ୍ କାଶ୍ମୀର ଠୁ ଧରିକି କନ୍ୟାକୁମାରୀ ପର୍ଯ୍ୟନ୍ତ ପ୍ରାୟ ଜାଗା। କାଶ୍ମୀର କନ୍ୟାକୁ ମାନେ କନ୍ୟାକୁମାରୀ ଠୁ ଆରମ୍ଭ କରି ରାମେଶ୍ଵର ରାମେଶ୍ଵର ଚାରି ପାଞ୍ଚ କାରଣ ମୁଁ। ତାମିଲନାଡୁ ରେ ଜବ୍ କରୁଥିଲି। ସେଥିପାଇଁ ସେଇଠି ପ୍ରାୟ ମୁଁ ତାମିଲନାଡୁ କେରଳା କର୍ଣ୍ଣାଟକ ମହୀଶୂର ଠୁ ଆରମ୍ଭ ଆ ଅ ମାନେ ସବୁ ଜାଗା ପ୍ରାୟ ବୁଲି ଦେଇଛି। ହୁଁ।
ଆପଣଙ୍କ ବିବାହ ସରିଛି?
ନାଇଁ ବା।
ଆଜ୍ଞା।
ସେଇଥିପାଇଁ ତ ଆମକୁ ଟାଇମ ମିଳୁଛି ପଳଉଛୁ।
ଆଜ୍ଞା ଆଜ୍ଞା ବିବାହ ପରେ ଆଉ ଯେ ଯାଇ ହବ ନାହିଁ। ଯଦି ଯିବ ସ୍ତ୍ରୀକି ନେଇକି ଯିବାକୁ ପଡିବ।
ଜେତିକି ବୁଲିଚୁ ବହୁତ ବୁଲିଚୁ ବୁଝିଲେନା ଆଗକୁ ମତେ ବହୁତ ପ୍ଲାନରେ ରଖିଛୁ ବହୁତ ଜାଗା ଯିବା ପାଇଁ କିଛି ଜାଗା ଯୋଟା। ଛାଡ଼ି ଯାଇଛି ସେ ଜାଗା ଟାକୁ ଆମେ ପଏଣ୍ଟ ଆଉଟ କରିଛୁ ନେଷ୍ଟ ଟ୍ରିପ ଯାଇ ପଡ଼ିବା ପାଇଁ।
ଆଜ୍ଞା ଆପଣଙ୍କର ଏଇ ବର୍ଷ ବିବାହ ହବ ନା
ସେମତି କିଛି ପ୍ଲାନିଂ ରଖିନୁ ସେମିତି କିଛି ପ୍ଲାନିଂ ରଖିନୁ ଦେଖାଯାଉ। ଭଗବାନଙ୍କ ଇଚ୍ଛା ଜଗନ୍ନାଥ ଙ୍କ ଇଚ୍ଛା
ଆଜ୍ଞା ହଁ ବିବାହ ହେଲେ ଆମକୁ ଟିକେ ଜଣେଇବି ଆପଣ ଆମେ ବି ଗୋଟେ ଭୋଜି ଖାଇବାକୁ ଯିବୁ।
କିନ୍ତୁ ଆପଣ ଥରେ ଯାହା କରୁଛନ୍ତି କରନ୍ତୁ ଥରେ ଆମର ବ୍ରହ୍ମପୁର ହଁ ନିଶ୍ଚିନ୍ତ ଥରେ ଆସନ୍ତୁ ଆସନ୍ତୁ କୋପରେସନ ରହିବ ଆପଣ ଆମ ସହିତ କଣ୍ଟାକ୍ଟ କରନ୍ତୁ।
ଆଜ୍ଞା ଆଜ୍ଞା।
ମିଶିବା ଯିବା। କଥାବାର୍ତ୍ତା ହେବା ବୁଝିପାରିଲେ।
ଆଜ୍ଞା। ନିଶ୍ଚୟ ମୁଁ ନମ୍ବର। ର ଆପଣଙ୍କ ନମ୍ବର ରହିଲା ମୋ ପାଖରେ ଜୟ ଜଗନ୍ନାଥ।
ଶୁଭ ଦିନ ହଉ ଜୟ ଜଗନ୍ନାଥ।
ଆଜ୍ଞା ଆପଣଙ୍କଠୁ ବହୁତ କିଛି ଶିଖିବାକୁ ମିଳିଲା ଆପଣଙ୍କ ଠାରୁ ଜୟ ଜଗନ୍ନାଥ।